କେମିତି ଅଛନ୍ତି।
ଟିକେ ଭଲ ଅଛି ଯେ ଜର ଟିକେ ହେଇଯାଇଛି ଆଉ।
ଆଛା ମାନେ ଦେହ ବେଶୀ ଖରାପ ଲାଗୁଛି କି।
ନା ଏତେ ବି ଖରାପ ଲାଗୁନି ବାସ୍ କଥା ହେଇପାରିବି ଆଉ।
ଆଛା ଆଉ କଣ କରୁଥିଲେ।
କିଛି ଏମିତି ଯଷ୍ଟ୍ କାମ ଟିକେ କରୁଥିଲେ କାମ ସାରିକି ଆପଣଙ୍କୁ ତ କଲ୍ କଲି ଆଉ।
ଓହୋ ଆଉ କଣ ଖାଇଛନ୍ତି।
ମୁଁ ଆଯ। ଯାହା ପରଟାକୁ ଆଳୁଦମ୍ ଟିକେ ଖାଇଥିଲି ନହେଲେ ଆଉ କିଛି ଖାଇନି ଇଛା ହେଲା। ସକାଳୁ ପୁଣି ଖାଇଥିଲି ଏବେ ଆଉ କିଛି ଖାଇନି ଆଉ।
ଆଉ ଭୋକ ଲାଗୁନି କି।
ନା ନା ଭୋକ ଲାଗୁନି ମତେ।
ଆଉ ଆଜି ଦିନ କେମିତି ଗଲା।
ଦିନ ସେମିତି ଯାଇଛି ଯେମିତିି ଯିବା କଥା ଯାଇଛି ଆଉ।
ଆଉ ତମେ ଆଜି ଦିନ ସାରା କଣ କଲେ?
ଦିନ ସାରା କିଛି ନାହିଁ ଆଉ ବାସ ବୁଲାବୁଲି କଲି।
ଆଉ ସନ୍ଧ୍ୟା ବେଳେ।
ସନ୍ଧ୍ୟା ବେଳେ କ୍ରିକେଟ ଖେଳିବାକୁ ଯାଇଥିଲି କ୍ରିକେଟ ଖେଳିକି ଆସିକି ଘରେ ବସିି କାମ କଲି ତାପରେ ଆଉ।
ଉଁ ହୁଁ ତାହେଲେ ଘରେ କାମ କଲେ ନାଇଁ। କ୍ରିକେଟ କେତେ ସମୟ ଖେଳିଲେ?
କିକେଟେ ମୁଁ ସାଢେ ଛଅଟା ଯାଏଁ ଖେଳିଲି।
ସାଢ଼େ ଛଅ।
ଛଅଟା ଛଅଟା।
ଛଅଟା ଆଁ ତ। ସେ କ୍ରିକେଟେ କୋଉ କୋଉ ସାଙ୍ଗମାନଙ୍କ ସହିତ ମିଶିକି ଖେଳୁଛନ୍ତି?
କ୍ରିକେଟ ମୁଁ ଏବେ ତ ସ୍କୁଲ ସାଙ୍ଗ ସାଙ୍ଗେ ମିଶିକି ଖେଳୁଛି।
ଆଉ।
ଆଉ କଣ କହିବି? କଥା ହଉଛି ଏଇଆ ଆଉ।
ଆଚ୍ଛା।
ଆଜ୍ଞା।
ଆଉ କଣ କୁହନ୍ତୁ?
ଆଉ ମୁଁ କଣ କହିବି ଆପଣ କୁହନ୍ତୁ ଆପଣ ବିଷୟରେ କିଛି କୁହନ୍ତୁ ଆପଣ କଣ କରୁଛନ୍ତି କଣ ନାଇଁ କୁହନ୍ତୁ? ଉଁ।
ମୁଁ ତ ଏବେ ଟିକ। ବସିକି ଚିତ୍ରାଙ୍କନ କରୁଥିଲି। ଦେଖିନି ନିଦ ନି-ନିଦ ଟା ଲାଗୁନି ଟିକେ ମତେ ଭଲ ଲାଗୁ ନ ଲା ତ ସେଥିପାଇଁ ଟିକେ ଆ ତମ ପାଖକୁ କଲ ଲଗେଇଲି ଆଉ।
ଆଚ୍ଛା ଆଚ୍ଛା।
ହଁ।
ଆଉ କଣ କୁହନ୍ତୁ?
ଆଉ ଆପଣ ଯଦି ମୋ ଠୁ କିଛି ପଚାରିବାକୁ ଚାହୁଁଛନ୍ତି ତ ପଚାରନ୍ତୁ।
ନା ମୋର ସେମିତି କିଛି ପଚାରିବାର ନାହିଁ। ଆଉ ଆପଣ। ରଜରେ କୁଆଡେ ବୁଲାବୁଲି କରିବାକୁ ଯାଇଥିଲେ କୁହନ୍ତୁ ତା ବିଷୟରେ ଟିକେ କୁହନ୍ତୁ ଆଉ?
ଅ ପ୍ରଥମ ରଜ ରେ ତ ମୁଁ ଯା ପରିବାର ସହିତ ଯାଇଥିଲି ବାହାରୁକୁ।
ଆଜ୍ଞା।
ଆଉ ତା ଦିନେ ଦ୍ଵିତୀୟ ରଜରେ ନିଜର ନି-ନିକଟତମ ମନ୍ଦିର।
ଆପଣଙ୍କର ଆପଣ ଆଉ ଆ ଶୁଣନ୍ତୁ ଆପଣଙ୍କର ବ ପ-ପଛ ଵ୍ୟାଗ୍ରାଉଣ୍ଡରେ ନଏଜ ବହୁତ ହଉଛି ତ। ଆଗେ ଆପଣ ଶାନ୍ତ ଜାଗାକୁ ଯାଆନ୍ତୁ ନହଲେ ଫୋନଟାକୁ ହଲଉଛନ୍ତି ହଲୁନ ହଲାନ୍ତୁନି ଯଦି ବ୍ଲୁଟୁଥ ବ୍ୟବହାର କରୁଛନ୍ତି ବ୍ଲୁ ଖୋଲି କଥା ହୁଅନ୍ତୁ।
କଣ କି ମତେ ବି ମୋ ବ୍ୟାଗ୍ରାଉଣ୍ଡ ଶବ୍ଦ ଆସୁଛି।
ମୋ ଵ୍ୟାଗ୍ରାଉଣ୍ଡ ରୁ।
ଆଁ।
ମୋ ବ୍ୟାଗ୍ରାଉଣ୍ଡ ରୁ ଆସୁଛି।
ନାଇଁ ମୁଁ କହିବା କଥା ଯେ ଆପଣଙ୍କୁ ଯେବେ ବି ଶବ କଥା ହୁଅନ୍ତି। ଆପଣଙ୍କୁ ସବୁବେଳେ ମୋ ବ୍ୟାଗ୍ରାଉଣ୍ଡ ଶବ୍ଦ ଆସୁଛି।
ଆଜ୍ଞା ଆଜ୍ଞା।
ୱାଓ ଏବେ ଶୁଭୁଛି।
ହଁ ଏବେ ଶୁଭା ଶୁଭା ହେଲା ଠିକ ଠାକ ଶୁଭା ହେଲା।
ହୁଁ ତ ଆଉ କଣ କୁହନ୍ତୁ?
ଆଉ କଣ କହିବି ଆପଣ କିଛି କୁହନ୍ତୁ? ଆପଣ କହୁଥିଲେ କଣ ରଜର ବୁଲାବୁଲି କଥା ସେଟା କୁହନ୍ତୁ।
ହଁ ତ ମୁଁ ପ୍ରଥମ ରଜରେ ତ ନିଜ ପରିବାର ସହିତ ଯାଇଥିଲି। ତାପରେ ଦ୍ଵିତୀୟ ରଜରେ ତ ଆମ ନିଜର ଗୋଟେ ବହୁତ ଭଲ ନି ନିକଟତମ ବନ୍ଧୁ ସହିତ ଯାଇକି ବୁଲାବୁଲି କରିଥିଲି। ଆଉ ତୃତୀୟ ରଜରେ ବି ସେଇ ବନ୍ଧୁଙ୍କ ସହିତ ହିଁ ଯାଇକି
ତ ସେ ବନ୍ଧୁଙ୍କ ସହିତ କୁଆଡେ କୁଆଡ଼େ ବୁଲିବାକୁ ଯାଇଥିଲେ, ଆଉ ଘର ଲୋକ ସହିତ କୁଆଡେ କୁଆଡେ ବୁଲିବାକୁ ଯାଇଥିଲେ।
ଘର ଲୋକଙ୍କ ସହିତ ତ ସାମାନ୍ୟତଃ ମୁଁ ବାହାରେ ଖାଇବାକୁ ଯାଇଥିଲି। ଗୋଟେ ରେଷ୍ଟୁରାଣ୍ଟ ଦେଖିକି, ଆଉ ସେଇ ନିକଟତମ ବନ୍ଧୁଙ୍କ ସହିତ ଯାଇ ଖଣ୍ଡଗିରି ବୁଲିବା ପାଇଁ, ଆଉ କଣ ଖାଇବା ପାଇଁ ଆଉ।
ଆଛା ଆଚ୍ଛା।
ହୁଁ ଆଉ ତମେ ଆଉ ତମେ ରଜରେ କଣ କରୁଛ?
ମୁଁ ରଜରେ କଣ ମୁଁ ରଜରେ ଘରେ ଥିଲି ଯୋଉ ଦ୍ୱାରା ଝିଅ ମାନଙ୍କ ପର୍ବ ତ ମୁଁ ତ ଘରୁକୁ ବାହାରିନି।
ଆଚ୍ଛା ତାହେଲେ ଟୋଟାଲି ମାନେ ଜମାରୁ ଘରୁ ବାହାରି ନାହାନ୍ତି।
ନା ନା ଘରୁ ବାହାରିନି।
ହଁ। ନାଇଁ ତଥାପି ନ ରଜରେ ବହୁତ ପୁଅ ମାନେ ବୁଲନ୍ତି ନା। ତ ତମେ କେମିତି ବୁଲାବୁଲି ନ କରିକି ଘରେ ରହିଗଲେ ସେଇଟା ମୁ ଭାବୁଛି।
ହଁ। ନା ସେମିତି କିଛି ନାହିଁ, ମୋ ସବୁ ପୁଅ ବୁଲନ୍ତି ନାଇ କିଛିଟା ପୁଅ ବୁଲନ୍ତି। ତ ତ ମୁଁ ବୁଲେନି ଆଉ।
ଆଉ ଦଶମ ପରେ କଣ କରିବାର ଅଛି?
ଆଜ୍ଞା?
ଦଶମ ପରେ କଣ କରିବ ବୋଲି ଭାବୁଛ?
ଶୁଣାହଉନି।
ଦଶହରାରେ କଣ କରିବ ବୋଲି ଭାବିଛନ୍ତି?
ଦଶହରାରେ ମୁଁ ତ ସେବେ କିଛି ତ ଭାବିନି। ଦଶହରା ଆସୁ ସେଇ ଟାଇମ ରେ ଭାବିବି କଣ କରିବି କଣ ନାହିଁ।
ତମେ ପର୍ଵ ପର୍ବାଣୀ ବିଷୟ ରେ ଛାଡ। ଆ ମତେ କୁହ ତମ ଜୀବନର କୌଣସି ଗୋଟେ ଗୋଟେ ଏମିତିଆ ସମୟ ଯାହାକୁ ବହୁତ ଭଲ ଭାରେ ଅତିବାହିତ କରୁଛ।
ହଁ ହଁ ଆପଣଙ୍କ ଭୟସ ଟିକେ ଫାଟି ଫାଟି ଆସୁଛି, ଆପଣ ମତେ ଲାଗୁଛି କି ଆପଣ କୋଉଠି କଣ କିଛି ଲଗେଇ କଥା ହଉଛନ୍ତି, ଆପଣଙ୍କ ଭଏସ ଟା ପୁରା କ୍ଲିୟର ଆସୁନି। ହୁଁ ତ ଆପଣଙ୍କ ଫୋନ୍ ଟାକୁ କାନ ପ ପାଖରେ ରଖି ପୁରା ଠିକ ସେ କଥା ହୁଅନ୍ତୁ, ଆପଣଙ୍କ ଭଏସ ଟା ଟିକେ କେ ଫାଟି ଫାଟି ଶୁଭା ହଉଚି।
ହୁଁ ଫୋନ୍ ଟା ତ କାନ ପାଖରେ ହିଁ ରଖିଛି।
ନା ଭଏସ୍ ଟା ଟିକେ ଫାଟି ଫାଟି ସୁଭାଯାଉଛି ନା କଲ୍ଟା ରିଜେକ୍ଟ ହେଇଯିବ ସେମିତି ହେଲେ।
ହୁଁ ତାହେଲେ ମୁଁ ଜାଣିପାରୁନି ଏମିତି କାହିଁକି ଭଏସ୍ ଟା ଶୁଭୁଛି ନହେଲେ ମୁଁ ତ ଗୋଟେ ସୁନସାନ ଜାଗାରେ ବସିଛି। ସିଚି।
ଆଚ୍ଛା ଆଚ୍ଛା ଏତେ ଏତେ ରାତିରେ ଶୁନଶାନ ଜାଗାରେ ବସିିକ କଣ କରୁଛନ୍ତି?
ଆପଣଙ୍କ ସହ କଥା ହଉଛି।
ଆଚ୍ଛା ଆଚ୍ଛା ଡରଲାଗୁନି?
ଡର କାଇଁ ଲାଗିବ, ଘର ଲୋକ ଆଖପାଖରେ ଅଛନ୍ତି।
ଆଚ୍ଛା ଆଚ୍ଛା।
ହୁଁ।
ଆଉ କିଛି କୁହନ୍ତୁ।
ମୁଁ କଣ କହିବି ମୁଁ ତ ସେତେବେଳଠୁ ଗପୁଛି ଆଉ ଆପଣ କିଛି କହୁନାହାନ୍ତି।
ଆପଣ କୁହନ୍ତୁ ମୋର ସେମିତି କିଛି କହିବାର ନାହିଁ ଯେହେତୁ ଆପଣ କଲ୍ କରିଛନ୍ତି। କଣ କିଛି ଗପିବାର ଥିବତ କୁହନ୍ତୁ?
ଆପଣଙ୍କୁ ସଜାସଜି ବିଷୟରେ କେମିତି ଲାଗେ ମାନେ ସ ଝିଅ ମାନଙ୍କର ସଜାସଜି ବିଷୟରେ କିଛି ଜ୍ଞା ଜ୍ଞାତ ଅଛି?
ଆଁ ମୋରତ ସେଇଭଳିଆ କିଛି ଜ୍ଞାନ ନାହିଁ କାହିଁକି ନା ସେରା ଝିଅ ପିଲାଙ୍କ ଜିନିଷ ଆଉ ତ ମୁଁ ପୁଅ ତସେ ବିଷୟରେ ମୋର ଅଧିକ ଜ୍ଞାନ ନାହିଁ ତଜାଣି ଥିଲେ ଆପଣଙ୍କୁ କହିଥାନ୍ତି ନିଶ୍ଚୟ ନିଶ୍ଚୟ କହିଦେଇ ଥାନ୍ତି।
ତଥାପି କିଛିତ ହଲେ ଜାଣିଥିବେ ଯାହା ମ ମୋସହିତ କଣ କହିପାରିବି ମତେ କହିପାରିବେ?
ନା ନା ସେମିତି କିଛି ମୋର ଜ୍ଞାନ ନାହିଁ।
ଆଉ ତାହଲେ କିଜ୍ଞାନ ଅଛି?
ତ ମୁଁ ଯେହେତୁ ଗୋଟେ ପୁଅ ତ ମୋର ଟେକ୍ନିକାଲ୍ ଜିନିଷ ଉପରେ ଅଧିକ ଜ୍ଞାନ ଅଛି। ତ ଖେଳ ପ୍ରତି ଟିକେ ଜ୍ଞାନ ଅଛି ତଏବେ ନିଆସି ଏବେତ ନିହାତି ଆପଣ ଫିଫା ବିଶ୍ବକପ୍ ଦେଖିଥିବେ ଯୋଉ ଚାଲୁଚି ଏବେ?
ନା ଫିଫା ବିଶ୍ୱକପ୍ ଦେଖୁନି କିନ୍ତୁ ଜାଣିଚି ସେଇଟା ଚାଲିଚି ବୋଲି।
ହଁ। ତ ଆପଣ ଏଇଟା କେତେ ବଡ଼ ଜିନିଷ ଆପଣ ଛାଡ଼ୁଚନ୍ତି ଆପଣ ଜାଣିପାରୁଚନ୍ତି?
ହଁ ଜାଣିପାରୁଛି।
ଆଚ୍ଛା ଆଚ୍ଛା।
ତ ଆପଣ ଅଲଗା କୋଉ କୋଉ କ୍ରୀଡ଼ା ଜିନିଷ ଦେଖନ୍ତି?
ମୁଁ କ୍ରୀଡ଼ା ଭିତରେ ଫୁଟବଲ୍ ଦେଖେ କ୍ରିକେଟ୍ ଦେଖେ ଏଫନ୍ ନାମକ ଏକ ଖେଳ ଦେ ଖେ ଆଉ ମୋଟ ଜିପିିନାମ ଖେଳ ଦେଖେ। ଆଉ ମୁଁ ଅଲମ୍ପିକ୍ସ ଦେଖେ। ତ ଏମିତି ଏମିତି ଖେଳ ଦେଖେ ଆଉ।
ଆଉ? ଆଉ କଣ ଦେଖୁଚନ୍ତି?
ଆଉ ତ ଅଁ ଇସ୍ପୋର୍ଟବେ ଗୋଟେ ଇସ୍ପୋର୍ଟ ନାମକ ଏକ ମୋବାଇଲ୍ ଯୋଉଟା ମୋବାଇଲ୍ ଗେମ୍ ଖେଳି କି ଦେଶ ଦେଶ ମୟ ମଧ୍ୟ ଲଢେଇ ହୁଏ ତ ସେଇଟା ସେଇ ଖେଳବି ମୁଁ ଦେଖେ।
ଇସ୍ପୋର୍ଟ ବିଷୟରେ ପ୍ରଥମେ କୋଉଠୁ ଶୁଣିବାକୁ ପାଇଥିଲେ?
ଇସ୍ପୋର୍ଟ ବିଷୟରେ ପ୍ରଥମେ ମୁଁ ଏକ ଫ୍ରି ଫାୟାର୍ ନାମକ ଏକ ଗେମ୍ ରୁ ଖେଳରୁ ଶୁଣିବାକୁ ପାଇଥିଲି। ତଏବେ ସେଇ ଖେଳଟା ଆଗରୁ କିନ୍ତୁ ଇସ୍ପୋର୍ଟ ଭଲ ଖେଳ ହେଉଥିଲା ତଏବେ ଟିକେ କିଛିଟା ଅସୁବିଧା ପାଇଁ ଇ ସ୍ପୋର୍ଟ ଇଣ୍ଡିଆରେ ଭଲସେ ହେଇପାରୁନି କିନ୍ତୁ ଯେତିକିବି ହଉଚି ଭଲସେ ହଉଛି।
ତଆଜି ପର୍ଯ୍ୟନ୍ତ କେତେଟା ଏସ୍ପୋର୍ଟ ମ୍ୟାଚ୍ ଖେଳିଚନ୍ତି?
ଅଁ ମୁଁତ ଏସ୍ପୋର୍ଟ ମ୍ୟାଚ୍ ଖେଳିନି ବାକି ମୁଁ ଟୁର୍ଣ୍ଣାମେଣ୍ଟ ଖେଳିଚି। ଟୁର୍ଣ୍ଣାମେଣ୍ଟତ ବହୁତ୍ ସାରି ଖେଳିଚି। ଏବେ ଏବେ ଏବେ ସାଙ୍ଗେ ସାଙ୍ଗେ ମାନେ ସାଢେ ଦଶ ଟା ଏଗାରଟା ବେଳେ ଗୋଟେ ଖେଳ ଜିତିଲି ଯୋଉଟାରେ ମୁଁ ପଚାଶେ ଟଙ୍କା ଜିତିଚି ତ କଣ କହିବି ଆପଣଙ୍କୁ ସେଇ କଥା ହଉଚି ଏଆଉ।
ତାହେଲେ ସେଇ ଖୁସିରେ ପଚାଶେ ଟଙ୍କାରେ ଖାଇବାକୁ ଦେବେ ଆଉ।
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ।
ତ ଯେବେ ଦେଖାହଲେ ନିହାତି ଦେବେ ଖାଇବାପାଇଁ ଏଟା ଭୁଲିବେନି?
ଆଜ୍ଞା ଆଜ୍ଞା।
ମନେ କରିକି ମନେ କରିକି ଖାଇବାକୁ ଦେବେ ଆଉ।
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ।
ଆହୁରିବି ଭଲସେ ଖେଳନ୍ତୁ ପଇସା ଜିତନ୍ତୁ ଆଉ ମ ତେ ଖାଇବାକୁ ପିଇବାକୁ ଆଣିକି ଦିଅନ୍ତୁ ସେପଇସାରେ।
ଆଜ୍ଞା ଆଜ୍ଞା ନିଶ୍ଚୟ ମୁଁ ମନା କରିବି କାହିଁକି ଆପଣଙ୍କୁ।
ହୁଁ ନିହାତି ଆପଣ ମନାକରିବେନି ଖାଇବାକୁ ଦେବେ ଖୁସି ଲାଗିବ।
ଆଜ୍ଞା ଆଜ୍ଞା ଆଉ କଣ କୁହନ୍ତୁ?
ଆଉ ତ ଦେଖିବାକୁ ଗଲେ ମୁଁ ବି ସେଇ ଫ୍ରି ଫାୟାର ଗେମ୍ ଖେଳେ କିନ୍ତୁ ମୁଁ ଆଜି ପର୍ଯ୍ୟନ୍ତ କେବେ ସେ। ଟୁର୍ଣ୍ନାମେଣ୍ଟ ଖେଳିନି।
ତ ଖେଳି ନାହାନ୍ତି ଖେଳିବେ ଆଉ ଆଉ କଣ କହି ବନ୍ଧୁତ ସମ। ତ ପାଖେଇ ଆଇଲାଣି। ତ ଯେହେତୁ ଆମଘର ସମୟ ନାହିଁ। ତ ପରେ କେତେବେଳେ କଥା ହବା ଆଉ।
ହଁ ଠିକ ଅଛି। ଆମେ ପଛେ କେବେ କଥା ହେବା।
ହଁ ଆଜ୍ଞା ଆଜ୍ଞା ରଖୁଛି।